ନମସ୍କାର।
ହଁ ନମସ୍କାର ଆଉ। ମୁଁ ଏଇ ଖାଇ ପିଇକି ବସିଥିଲି ଆଉ।
କଣ ଖାଇଛନ୍ତି?
ହଁ ଭାତ ଡାଲମା। ଆଉ ଆଳୁ ଭର୍ତା ପୋଟଳ ଆଳୁ ଭଜା।
ହଁ ଭାତ ଡାଲି ଚିକେନ କସା।
ହଁ ହଁ ଆଜି ଆଇଁଷ ଆଉ।
ହଁ ଆଜି ଯେହେତୁ ଅଛି ଆଉ।
ହଁ ଆଉ ଦିହ ମୁଣ୍ଡ ସମସ୍ତଙ୍କର ଭଲ ଅଛି?
ହଁ ଭଲ ଅଛି ଆଉ ଆପଣଙ୍କ ଦେହ?
ହଁ ଭଲ ଅଛି। ଆଉ ଆଜି ଆମେ ଟିକେ ଯୋଉ ପଶୁ ମାନଙ୍କ ବିଷୟରେ
ହଁ ସିୟର କଥା ହୁଅନ୍ତୁ କିଛି ପ୍ରୋବ୍ଲେମ୍ ନାହିଁ କଥା ହୁଅନ୍ତୁ।
ମାନେ ଦେଖ ଇଏ ମାନେ ଗାଈ ଗୋରୁ ଆଗ କାଳରେ ଲୋକମାନେ ଗାଈ ଗୋରୁଙ୍କୁ ମାନେ ଠାକୁରଙ୍କ ଭଳିଆ ମାନେ ପୂଜା କରୁଥିଲେ। ଏବେ ବି କିଛିଟା, ମାନେ କିଛିଟା ଲୋକ, ମାନେ ସବୁ ଗାଁରେ କିଛିଟା ଲୋକ ମାନେ ପୂଜା କରୁଛନ୍ତି, ମାନେ ସମ୍ମାନ ବି ଦଉଛନ୍ତି। କିନ୍ତୁ ମାନେ ଏଥରକ ଏଥରକ ଗୋଟେ ଗାଈ ଟେ ଛୁଆଟେ ଜନ୍ମ କଲା। ମାନେ ତା ସେ ଉଁ, ସେ ଗାଈ ଟାକୁ ତା ମ-ସେ ମା ବାଛୁରୀ ଟାକୁ ମାନେ ବାଇଶ ଦିନ ଯାଏ ହିଁ, ଅତି ବେଶୀରେ ବାଇଶ ଦିନ ଯାଏ ହିଁ ତାକୁ କ୍ଷୀର ଠିକ ରେ ଖୁଆଉଛନ୍ତି। ମାନେ ତାପରେ ସେ ଖସ କସ କ୍ଷୀର ଗଲା ପରେ। ସିଏ କଣ କରୁଛନ୍ତି ନା ସେ ଗା-ମାନେ ବାଛୁରୀ ଟାକୁ ମା ମା ଦିହରୁ ଟିକେ ନାଖୁ ଲଗେଇ କେନେ ବାନ୍ଧିକି କ୍ଷୀର କଣ କରୁଛନ୍ତି ନା ସବୁ ଦୁଇଁ ନେଉସନ୍ତି, ତାଙ୍କ ପାଇଁ କୋଉ ଟିକେନାକୁ ରଖୁଛନ୍ତି। ଏ ପିଏ ସେଇ ଯେ ମାନେ ସିଏ କଣ କରିବ ତା ଦିହରୁ ସିଏ ତାଙ୍କୁ ମାନେ ଆମେ ଯେମତି ଯେ ଆମକୁ ଯେମିତି ଖାଇବାକୁ ସିଏ କୋଉ ହୃଷ୍ଟ ପୃଷ୍ଟ ଦରକାର ହଉଛି, ଆମେ ପନିପରିବା ବିଭିନ୍ନ ପ୍ରକାର ଜିନିଷ ଖାଉଛେ। ଆଉ ଆମେ ଚାହିଁଲେ ସେ ଗୋରୁ ଗାଈଙ୍କୁ ପନିପରିବା ଦେଲେ ସିଏ ବି ହୃଷ୍ଟ ପୃଷ୍ଟ ହେବେ ଗାଈଟାକୁ। କିନ୍ତୁ ସେଇ ଛୁଆ ଯେତେବେଳେ ମାନେ ଏକୋଇଶ ବାଇଶି ଦିନର ମାସକର ଛୁଆରା ତାର ଯଦି କ୍ଷୀ-ଖାଦ୍ୟ ହିଁ ଆମେ ସବୁ ଛଡ଼େଇ ଆଣିବା। ମ-ମାନେ ସେଇଟା ମନା ନାହିଁ ଯେ ଗାଈଠୁ ଆମେ ଆଣିବାନି। ସିଏ ମାନେ ସିଏ ବି ଗୋଟେ ମା ସିଏ ତା ଛୁଆକୁ ଯେମିତି ଦେଖୁଚି ଗୋଟେ ଗୋଟେ ମା ର ଯଦି ଛୁଆ ଗୋଟେ ମା ଛୁଆଟାର ଯଦି ମା ଟିଏ ମରିଯାଉଚି ସେଇ ଗୋରୁ ହିଁ ସେଇ ଗୋମାତା ହିଁ ତା କ୍ଷୀର ମାନେ ସେ ଛୁଆଟା ସିଏ ତ ବାଣ୍ଟୁଚି ତା ଛୁଆଠାରୁ, ତ ଆଉ ଗୋଟେ ଛୁଆ ସହିତ ବାଣ୍ଟୁଚି। ବାଣ୍ଟୁନି କି ବାଣ୍ଟୁଛି ନା ନାଇଁ? କିନ୍ତୁ ଏବେ କଣ କରୁଛନ୍ତି ନା ଲୋକ ମାନେ ସେ ବାଛୁରୀ ମାନେ ସେ ମା ର ଛୁଆଠାରୁ ଖାଦ୍ୟ ଛଡ଼େଇକି ନେଇ ସେ ତାଙ୍କର ମାନେ ବେପାରର ଏଁ, ଇଏ କରିସାଇଲେନି। ମାନେ ବେପାର କରିଆର ଗୋଟେ ବାଟ କରିସାରିଲେଣି, ମାନେ ସିଏ ତା ବାଛୁରୀ ମାନେ ବର୍ଷ ଟେ ଯାଇନଥିବ ସେ ବାଛୁରୀ ଆଉ ରହୁନାଇଁ।
ଶୁଣନ୍ତୁ ଗୋଟେ କଥା, ଶୁଣନ୍ତୁ ଗୋଟେ କଥା କହୁଚି କଣ ପାଇଁ ନା ଆଜିକା ଡେଟ୍ ର ଲୋକ ଆଗିକା ଲୋକ ଚାହୁଁଥିଲେ କି ଆଗିକା ଡେଟ୍ ର ଲୋକ ଚାହୁଁଥିଲେ କେମିତି ଜୀବଜନ୍ତୁ ବଞ୍ଚନ୍ତୁ।। ଜୀବଜନ୍ତୁ ବନ୍ ଚିବା ଦ୍ଵାରା କଣ ସେ ନିଜେ ବି ବଞ୍ଚି ପାରିବେ ତାଙ୍କ ପାଇଁ। ତ ସିଏ ଆଜିକା ଡେଟ୍ ର ଲୋକ ଚାହୁଁଚନ୍ତି କେମିତି ଆମେ ମାନେ ସେ ସେଇଟା ଭାବୁନାହାନ୍ତି ଗାଈ ଟା କି ପଶୁଟା ସେ ସେଇଟା ଭାବୁନାହାନ୍ତି। ସେ ସେଇଟା ଭାବୁଛନ୍ତି କି ଏଇଟା ହେଲା ଆମର ଇନକମ୍ ର ସୋର୍ସ। ସେ ଭାବୁଚନ୍ତି କି ଆମେ ଗାଈ ଟା ଆଜି ରଖିଚେ, ଦେନ୍ ରଖିବା ଦ୍ଵାରା କଣ ହଉଛି ଆମେ ତା କ୍ଷୀର ବିକ୍ରି କରିବୁ, କ୍ଷୀର ବିକ୍ରି କରି ମାନେ ସେ ସେତିକି ଖାଦ୍ୟ ସେ ଗାଈକି ଦଉନାହାନ୍ତି, ଯେତିକି ସିଏ ନିଜେ ଗାଈ ଠାରୁ ଆଣୁଚନ୍ତି।
ହଁ ମାନେ ଗୋଟେ ଜିନିଷ ଗୋ-ଗୋଟେ ଲି- ମାନେ ଗୋଟେ ଲିଟର୍ ମାନେ ଏ ମାନେ ଗାଠ ଗାଈ ଠାରୁ ଆଣିଲେ ତା ମା ତା ଛୁଆ ପାଇଁ ବି ତ କିଛି ରଖିବ। ଧର ଗୋଟେ ଗାଈଟେ ଗୋଟେ ଲିଟର୍ କ୍ଷୀର ଦେଲା। ଅ, ଅଧ ଲିଟର୍ ତୋମେ ଅଧ ଲି-ମାନେ ଟୋଟାଲି ହିଁ ଶୋଷି ନେବ। ସେ ଛୁଆ ଟା କଣ ରୋଗୀଣା ହେଇଯିବ।
ଯେମିତି ଶୁଣନ୍ତୁ ଗୋଟେ କଥା ଯେମିତି ଆମେ ଗୋଟେ ମଣିଷ ପୁଣି, ଆମେ ପୁଣି ମାନେ କଣ ଆମକୁ ସେତିକି ଖାଦ୍ୟ ହେରି ନଦେଲେ ଆମେ ସେମିତି ହୃଷ୍ଟପୃଷ୍ଟ ରହିପାରିବା କି? ତ ସେଇଭଳିଆ କଥା ସିଏ ବି ଯେମିତି ଗୋଟେ ପଶୁ ତ ତାକୁ ଆମେ ଯେତିକି ସପିସେଣ୍ଟ ଖାଇବା ଖାଇବା ଦବା, ଦର୍ କାର୍ ଆମେ ତାକୁ ଯଦି ସେତିକି ଖାଇବା ନ ଦେଇକି ଆମେ ତାଠାରୁ ଶୋଷିବାକୁ ଚାହିଁବା ସେ ଗାଈ ବ ଞ୍ଚିବ ନା ଆମେ ଇନକମ୍ ର ସୋର୍ସ ବାହାର କରିବା। ଲୋକ ସେଇଟା ଆଜିକା ଡେଟ୍ ରେ ବୁଝୁନାହାନ୍ତି। ଲୋକ ଭାବୁଛନ୍ତି ଆମେ କେମତି ୟାକୁ କରିବା ଦ୍ଵାରା ଆମେ ନିଜେ ଇନକମ୍ କରିକି ନିଜେ ବଡ଼ଲୋକ ହବା। ବଟ୍ ସେଇଟା ଏଇଟା ପସିବୁଲ୍ ନୁହଁ। କାରଣ ନିଜେ ଗୋଟେ ମଣିଷ ଶୁଣନ୍ତୁ ଗୋଟେ ମଣିଷ କେ ସବୁବେଳେ ଚାହେଁ ନିଜେ ମାନେ କଣ ଆଜିକା ଡେଟ୍ ରେ ମଣିଷ ନିଜେ ମାନେ ଆଗକା ଯୁଗର ମଣିଷ ଥିଲେ ଅଲଗା। ବଟ୍ ଏବେ ହେଲେଣି ଅଲଗା। ଆଗେ ଲୋକ ଚାହୁଁଥିଲେ କେମତି ଆମେ ସେ ମାନେ ସେ ସେ ସବୁବେଳେ ଚାହାନ୍ତି କି କଣ ଗୋଟେ ଗାଈ ଟା ବଞ୍ଚିକି ରହୁ। ବଞ୍ଚିକି ରହିଲେ ମାନେ କଣ ଗାଈଟା ତାଙ୍କ ପାଇଁ ଗାଈ ନଥିଲା ଆଗକା ଯୁଗରେ। ସିଏ ବି ତାଙ୍କ ପାଇଁ ଗୋଟେ ଫାମିଲି ମେମ୍ବର ଥିଲା। ମାନେ ସିଏ ବି ଚାହୁଁଥିଲେ କି ଇଏ ବି ଗୋଟେ ଆମ ଘରର ଲୋକ। ନା କି ସେ ଭାବୁଥିଲେ ଇଏ ଗୋଟେ ଗାଈ ବୋଲି। ସେ ସେଇ
ମାନେ ପ୍ରତ୍ୟେକ ପଶୁ ଜନ୍ତୁ ହୋଉ, ମାନେ ସେ ଗୋଟେ ଛୋଟିଆ ଚଢେଇ ଟେ ହଉ କି କୁକୁର ଟାଇ ହଉ, ଗୋମାତା ହଉ, କି ଯେକୌଣସି ଜିନିଷ ମାନେ ତାଙ୍କ ଘରକୁୁ ଗୋଟେ ମାନେ ଆଗ କାଳରେ ଗୋଟେ ଲୋକଟେ ଆଇଲେ ବି ତାଙ୍କୁ ଭୋକିଲା ଛାଡ଼ୁ ନଥିଲେ। ମାନେ କିଛି ନହେଲେ କିଛି ଦେଇକି ବିଦା କରୁଥିଲେ। ଆଜି କାଲି ଗୋଟେ ଲୋକଟେ ଆସିବ ଯଦି ତାଙ୍କୁ ମାନେ ତାଙ୍କ ମୁହଁକୁ କଣ ଗୋଟିଏ ପାଣି ଗିଲାସ ଦବାକୁ ବି
ଲୋକଙ୍କ ସକ୍ଷମ ନାହିଁ। ଆଉ ଗୋଟେ କଥା ଯୋଉ ଆପଣ ଶୁଣନ୍ତୁ, ଆଉ ଗୋଟେ କଥା ଯୋଉ ଆଉ ଗୋଟେ କଥା ହେଲା ଯାହା ବାଇରେ ଯାହା କିଛି ଲାଗିଚି ସିଏ କଣ କରୁଛନ୍ତି ନା ଯୋଉ ଗାଈ ଗୋରୁ ପଶି ଯାଉଛନ୍ତି ସେ ତାକୁ ମାରୁଛନ୍ତି। କିନ୍ତୁ ସେଇଟା ହଁ ଇଲେକ୍ଟ୍ରିକ୍ ସକ୍ ଲଗେଇଦ ସେ ଜାଣିପାରୁନାହାନ୍ତି ସେ ଇଲେକ୍ଟ୍ରି ସକ୍ ଦ୍ୱାରା ଦିନେ ନା ଦିନେ ଆଙ୍କର ବି ସେଇ ପରିସ୍ଥିତି ପଡିବ। ନା କି ସବୁବେଳେ ସବୁ ସମୟ ସମାନ ଥାଏ। ଆଜି ଆମେ ଭଲ ଖାଇଚେ କାଲି ଖରାପ ଖାଇବା। ନାଇ କି ଆମେ ସବୁଦିନେ ଭଲ ଖାଇବା ବୋଲି କିଛି ଗ୍ୟାରେଣ୍ଟି ନ ଥାଏ। ସେଇଭଳି କଥା ଯେମତି ଆମେ ଆଜି ପଶୁଟାକୁ ହିନ ଅବସ୍ କରିପାରୁଚେ କାଲି ଆମକୁ ବି କେହି ହିନ ଅବସ୍ତା କରିପାରିବ।
ହଁ।
ସବୁ ଜିନିଷ ରେ ମେରିଟ୍ ଥାଏ ଡିମେରିଟ୍ ଥାଏ। ସବୁ ଲୋକ ସମାନ ନୁହନ୍ତି। ସମସ୍ତେ ଖରାପ କହି ଜାଣନ୍ତି ସମସ୍ତେ ଭଲ କହି ଜାଣନ୍ତି। ତ ସେଇଭଳି ଯେମିତି ଆମେ ପଶୁକୁ ଦେଖିବା, ଆମ ପରିସ୍ଥିତି ବି ପଛରେ ସେଇଆ ହବ।
କିନ୍ତୁ ଗୋଟେ ପଶୁ ମାନେ ଗୋଟେ ଜିନିଷ ଯଦି ଗୋଟେ ପଶୁ ଗୋମାତାକୁ ବି ହଉ ତାକୁ ଯଦି ଗୋଟେ ନିଜର ମେମ୍ବର ଭଳିଆ ରଖିବ, ତାକୁ ଯଦି ମାନେ ମାନେ ଗୁ ପଶୁ ନିହଁ ଗୋଟେ ମା ଭଳିଆ କି ତାକୁ ତମ ଛୁଆ ଭଳିଆ ପୋଶିିବ ପୋଷିବ ଦେଖିବ ସେ ହିଁ ଦିନେ ତମ ଅସୁବିଧା ବେଳେ ସେ ହିଁ
ହଁ ଆପଣ ଗୋଟେ ଗୋଟେ ଉଦାହରଣ ଦଉଚି ଶୁଣନ୍ତୁ ଗୋଟେ ସାମାନ୍ୟ କୁକୁର ମ ଆଜିକା ଡେଟ୍ ରେ ଯୋଉଟା କି ମଣିଷ ନୁହନ୍ତି କୁକୁର ସାମାନ୍ୟ ଆ ଆପଣ ଦିନେ ତାକୁ ଗୋଟେ ଖାଇବା ବିସ୍କୁଟ ଗୋଟେ ବଢେଇ ଦିଅନ୍ତୁ ଦେଖିବେ କାଲି ସକାଳୁ ଆସି ସେ ସେଇଠି ହବ। ଆଉ ଆପଣଙ୍କର କିଛି ବି ସିଚୁଏସନ୍ ରେ କିଛି ବି ପଡିଥିବ, ସେ କୁକୁର ଯାଇ ଆପଣଙ୍କୁ ହିଁ ସମ୍ ମାନେ ସମ୍ଭାଳିବ।
ସମ୍ଭାଳିବ ତମକୁ କିଛି ଅସୁବିଧା ହବ ସେଇ ହିଁ ଆଗ ଛିଡା ହବ। ଗୋଟେ ମଣିଷ ନୁହଁ।
କୋଉ ମଣିଷ କୁ ଆପଣ ଆଜ୍ ଆଜିକା ଡେଟ୍ କଥା କହୁଚି କୋଉ ମଣିଷକୁ ଆପଣ ଯାଆନ୍ତୁ ଖାଦ୍ୟ ଦିଅନ୍ତୁ ବସ୍ତ୍ର ଦିଅନ୍ତୁ ଯାହା ଦଉଛନ୍ତି ଦିଅନ୍ତିୁ। କାଲି ସ ସକାଳ କୁ ଆପଣଙ୍କର କିଛି ଅସୁବିଧା ପଡିଥିବ, ତାକୁ ଦେଖିଆ ଆପଣ କଲ୍ କରିବେ, ସେ କେମିତି ଆପଣଙ୍କ କଲ ରିସିଭ୍ କରିବ। କିନ୍ତୁ ସେଇ ଜେଗାରେ କ
କଲ୍ ତ ରିସିଭ୍ କରିବ କିନ୍ତୁ ବାଁରେଇ ଦବ କ
ହୁଁ ସେ କହିବ କି ମୁଁ ଏଇ ଅ ସୁବିଧାରେ ଏସ୍ ନାଇଁ କଲ ରିସିଭ କରିବା ତ ଅଲଗା କଥା ଆଉ ଗୋଟେ ଗୋଟେ ଲୋକ ଅଛନ୍ତି ଜାଣିଛନ୍ତି। ନା ସେ ଟୋଟାଲି କଲ ରିସିଭ୍ ହିଁ କରିବେନି ମାନେ ଆପଣଙ୍କ ଦ କାର ଟାଇମରେ ଆପଣଙ୍କୁ କଲ ରିସିଭ କରିବେନି ସୋ ମାନେ ଆ ମାନେ ମୋ କହିବା କଥା କି ଦେଖନ୍ତୁ ଶୁଣନ୍ତୁ ସବ ବୁ ଜିନିଷ ର ଦେନ ତାପରେ କଣ ନା କୁକୁର ମାନେ ଗୋଟେ କୁକୁର ହିଁ ଗୋଟେ ମଣିଷର ପ୍ରଥମ ବନ୍ଧୁହେଇଥିଲା ଭଳିଆ। ଆଜିକାଲି ଦେଖନ୍ତୁ ସମସ୍ତଙ୍କ ଘରେ ଦେଖନ୍ତୁ ଗା ଆଉ ଗୋଟେ କଥା ଶୁଣନ୍ତୁ ମାନେ ଆ ଆଜିକା ଯୁଗରେ କୁକୁରକୁ ସମସ୍ତେ ବାହାରେ ରଖୁଥିଲେ ଗାଈ କି ଆ ଆଣିକି ଘରେ ରଖୁଥିଲେ ରଖୁଥିଲେ ନା ନାଇଁ କୁକୁର ସମେ ସେ ବାହାରେ ରଖୁଥିଲେ ଗାଈକି ଆଣିକି ଘରେ ରଖୁଥିଲେ। କିନ୍ତୁ ଏବେ ଓଲଟା ହେଇଯାଇଛି କୁକୁରକୁ ଆଣିକି ଭିତରେ ରଖୁଛନ୍ତି ଗାଈ କି ବାହାର କରିଦଉଛନ୍ତି କଁ ହଁ ଏମିତି କି ଏ ସି ରେ ଏ ସିି ରୁମ ରେ କୁକୁର ଶୋଇବ। କିନ୍ତୁ ଗୋଟେ ଚାଳ ଛ ଗାର ହଁ ଗୋଟେ ଚାଳ ଛ ପର ବି ଗାଈ ପାଇଁ ନାହିଁ। ଦେନ୍ ସେ ବର୍ଷା ଘଡଘଡି ଇଏରେ ବି ସେ ବାହାରେ ସେ ଗାଈ ବୁଲୁଥିବ। କିନ୍ତୁ ତାକୁ ଅନୋଉଥିବେ କିନ୍ତୁ ଆଜି କୁକୁର ର ଦେହ ଖର ହେଲା ମେଡି ସିନ ଆଣିବାକୁ ଯାଇ ପାରିବ କିନ୍ତୁ ଗୋଟେ ଗାଈ ପାଇଁ ନୁହେ ଟୋଟାଲି ଗାଈ ପାଇଁ ହିଁ ର ରଖନ୍ତିନି କିଛି ମାନେ ଆଜିକା ଡେଟ ରେ ଏଇସବୁ ଜିନିଷ ହେଲାଣି।
ଅ ମାନେ ଗାଈକି ମାନେ ପେଜ ତୋରାଣି ଅଇଁଠା ଜିନିଷ ସବୁ ଦେଇଦେବି କିନ୍ତୁ କୁକୁରକୁ ମାନେ ସିଏ ଯେମତିଆ ଦିନିଷ ଖାଇବ ମାନେ ତାଙ୍କ ପାଇଁ ଯୋଉ ଖାଦ୍ୟ ଟା ବାହାରିଛି ମାନେ ସିଏ ଯେତେ ଟଙ୍କା ହଉ ହଜାର ଟଙ୍କା ନେଇ ହଉ ଦିଇ ହଜାର ଟଙ୍କା ନେଇ ହବ ସିଏ ଆଣିକି ଦବା କଥା ଦେ।
କୁକୁର ପାଇଁ ସେ ଆଣନ୍ତି ବଟ ଏଇଟା ବୁଝିପାରନ୍ତିନି ମାନେ କୁକୁର ଆମକୁ କଣ ଦଉଛି ଅବଶ୍ୟ ସେ ସେଫଟି କରୁଚି। ଠିକ ଅଛି ଆମର ସେ ପଟି କରୁଛି କିନ୍ତୁ ଗାଈ କଣ କରୁଛି ଗାଈ ଦ୍ଵାରା ଆମେ କଣ ନ ପାଉଚୁ କହି ଗାଈ କ୍ଷୀର ଦଉଛି କ୍ଷୀର ଦ୍ଵାରା ଆମେ କଣ କରିବା ନି ସେଈ କ୍ଷୀରରୁ ଦହି ହୋଉଚି ସେଇ କ୍ଷୀରରୁ ଛେନା ପନିର ଆମେ ସବୁ ବିକିକି ବି ମାନେ ପଇସା ଇନକମ କରିପାରୁ
ମାନେ ଗୋଟେ ଜିନିଷରୁ ଆମେ ବିଭିନ୍ନ ପକାରିଆ ମାନେ ମାନେ ଗୋଟେ ଘରେଣୀ ଯୋଉ କହନ୍ତିନି ଗୋଟେ ଘରଣୀ ସବୁ କିଛି କରିପାରିବ। ମାନେ ସେ ଗୋ ଗୋଟେ ଜିନିଷରୁ କେତେ ପ୍ରକାରଆ ଜିନିଷ କରିପାରୁଚି। ସିଏ ବି ଗୋଟେ ଗୋମାତା ମାନେ ତାଙ୍କର ସେ ଗୋ ଟିଏ ଜିନିଷରେ ଆମେ କେତେ ପ୍ରକାର ମାନେ କ୍ଷୀର ଦହି ଘିଅ
ଛେନା ସବୁ କିଛି ହେଇପାରୁଛି କିନ୍ତୁ ସେଇଟା କୁ କୁକୁର ଆମକୁ କଣ ଦଉଚି।
କିଛି ନାହିଁ ସିଏ ହଁ କିଛି ଦଉନି କିନ୍ତୁ ହଁ ମାନୁଛୁ ଆମେ ସେ କୁ
ଆମେ ନାଇଁ ସେଇଟା ମୁଁ କହୁନି ସେଇଟା ମୁଁ କହୁନି କି କୁକୁର ଆମକୁ ସାହାଯ୍ୟ କରୁନି। ସେ ଟା କହୁଛୁ ବଟ ଏଠି ଗୋଟେ କଥା ହଉଚେ ଏଠି ଆମେ କଣ କରୁଛେ ଗାଈ ଆଉ କୁକୁର ଭିତରେ ଡିଫରେନ୍ସ ଦେଖୁଛେ ଯୋଉ ଡିଫରେନ୍ସ ଟା କି ଆମେ ଚାହୁଁଛେ କଣ ମାନେ ଗାଈକି ଯେତିକି ଆ ଆଜି ଆ ଆଜିକା ଡେଟରେ କୁକୁରକୁ ଯେତିକି ମାନେ ଘରେ ରଖିକି ପାଳି ପୋଷି ବଡ଼ କରୁଚନ୍ତି। ଗାଈ ଦ୍ଵାରା କଣ ନିଜେ ଗୋବର କରିକି ଘଷି କରିକି ଗ୍ୟାସ ବି ମାନେ ଗୋବର ଗ୍ୟାସ ବି ସୁସ୍ ଚି କରି ସାଇଲିନ୍ କହୁନାହାନ୍ତି ଠିକ କହିଲି ନା ନାଇଁ ତ ଲୋ କ କଣ କରୁଛନ୍ତି କିନ୍ତୁ ସେ ଗାଈଟା ଉ ଆଜିକା ଡେଟରେ ଦେଖିବେ ମାନେ ଗୁହାଳ କାମ କରିବାକୁ ଲୋକ ବେଶୀ ଭଲ ପାଉନାହାନ୍ତି। ସବୁ ଲୋକ ଏବେ ନିଜେ ମାନ ହଁ ହଁ ଠି କଥା କିନ୍ତୁ ଗାଈର ଗୋବ କିନ୍ତୁ ଗାଈ ଗୋବର ଯେ କେତେ ପବିତ୍ର ସେଇଟା ସେ ସେଇଟା ଜାଣୁଛନ୍ତି କି।
ତ୍ର ସିଏ କିନ୍ତୁ ମାନେ ତା ଗନ୍ଧରେ ପୋକ, ଜୋକ ବି ଘରେ ପଶିବେନି। ସେଇଟା ଭୁଲି ଯାଉଛନ୍ତି ଏବେ କଣ ମା ମାଟି ଘର ନାଇଁ ନା ଛାତ ଘର, ଟାଇଲ ଘର ଆଉ ଏ ସି ଘର। ଏ ଘରେ କଣ ମାନେ ଗୋବର ପୋ ଇଁ ଲିପି ହବ।
କେ ବାଲା
କିନ୍ତୁ ଆ ଏକ କାଳରେ ମାନେ ଗୋଟେ ମଣିଷ ସିଏ ମାଟି ଘରେ ରହୁଥିଲା ସିଏ ଚାଳ ଛପର ଘରେ ରହୁଥିଲା। ସେ ଗୋରୁକୁ ବି ସେଇ ଚାଳ ଛପର ଘରେ ମାଟି ଘରେ ରଖୁଥିଲା।
ମା ହଁ ଠିକ କଥା ସିଏ ଯୋଉଠି ରହୁଥିଲା। ହଁ ମେମ୍ବର ଥିଲା ମୁଁ କହିଲିନି ଷ୍ଟାର୍ଟିଙ୍ଗ ଗେଟ୍ ରୁ ସେ ସେ ଆମ ପାଇଁ ମେମ୍ବର ଥିଲା। ଦେନ ସିଏ ଯୋଉଠି ରହୁଥିଲେ ତାଙ୍କୁ ସେଇଠି ରଖାହଉଥିଲା କିନ୍ତୁ ଏବେ କଣ ହଉଛି। ଆମେ ଏଠି ମାର୍ବଲ ଘରେ, ଏ ସିି ଘରେ ରହିଲା ଭିତରେ ସିଏ ସେ ଚାଳ ଛପର ବି ରହୁନି ସେମତି ଖୋଲା ଆକାଶରେ ଖୋଲା ଆକାଶ ତଳେ ରାଉଣ୍ଡ ବୁଲେଇ ଦେଇଛନ୍ତି ତା ଭିତରେ ସେ ରହୁ ଚି ବର୍ଷା, ଖରା ସେ ସବୁ ଖାଉଛି।
ବ ଉଁ ଶୀତ, କାକର ତ ଶୀତ, ବର୍ଷା ତ ଗୋଟେ ପକାରେ। କିନ୍ତୁ ଖରା ଆଜିକାଲି ଖରାରେ ଲୋକ ବାହାରକୁ ବାହାରୁ ନାହାନ୍ତି। ଏ ସିି ଛଡା କୁଆଡେ ବି ନୁହ ମାନେ ଗୋଟେ ଗୋରୁ ଟାକୁ ଖରା ରେ ବାନ୍ଧିଥିବେ। ଗୋଟେ ମଣିଷ ଟାକୁ ବାନ୍ଧିଥିଲେ ତାଙ୍କୁ ସଂନଷ୍ଟୋକ ହେଇଯିବ ଗୋଟେ ଗୋରୁ ଟାକୁ ଖରାରେ ବାନ୍ଧି ତାର ଅବସ୍ଥା କଣ ହେଇଥିବ। ସେଇଟା ମାନେ କେହି ବି ଇଏ କରିପାରନ ହଁ ଗୋଟେ ମ ମାନେ ସ ସେ କଣ କହିଲ ଗୋରୁ ଗୋରୁ ନା ତାଙ୍କ ସିଏ ତ କଥା କହିପାରିବେନି। ତାଙ୍କ ଉପରେ ମାନେ ଏତେ ଅତ୍ୟାଚା ଆଜିକାଲି ତ ମାନେ ଉଁ ଯେଉ ମାନେ ଏଥରକର। କୋଉ ମାନେ ଗୁ ବାରିଘରେ ଯୋଉ ପନିପରିବା ଲଗଉଛନ୍ତି।
ଶୁଣନ୍ତୁ ଗୋଟେ କଥା ସେ କଥା କହିପାରୁନାହାନ୍ତି ବୋଲି ଲୋକ ଆଜି ତାଙ୍କୁ ହଇରାଣ କରୁଛନ୍ତି ଆଉ ଗୋଟେ କଥା ସବୁ ଲୋକଙ୍କୁ ଇଆଡୁ ସୋନେ କଣ ମାନେ ଏମାନେ ବିକ୍ରି କରିଦଉଛନ୍ତି ବି ମାନେ କାମ। କରିପାରୁନାହାନ୍ତି ଦେନ ବିକ୍ରି କରିଦେବେ ପ୍ରାୟ ଆପଣ ନିଜେ ବି ଦେଖିବେ ନାଇ ଫିଫ୍ଟି ପରସେଣ୍ଟ ଲୋକ ଏବେ ଗାଇ କି। ଗାଈ ରଖୁନାହାନ୍ତି ଘରେ ତ ଗାଈ ନ ରଖିବା ଦ୍ଵାରା କଣ ଲୋକ ଯୋଉ। କ୍ଷୀର କିଣିକି ଆଣିଛନ୍ତି ସିଏ କଣ ଆମ ପାଇଁ ଠିକ ଦେହ ପାଇଁ। ହୁଁ ସେ କ୍ଷୀର ଟା ଆମ ପାଇଁ କଣ ଠିକ ଅଛି ଦେହ ପାଇଁ?
ହଁ ସିଏ ତ ବିଲକୁଲ ବି ଠିକ ନୁହେଁ ଏବେ ତା ଦେହରେ ମିଲ୍କି। ପାଉଡର ମାନେ ଏବେ ତ ପୁଣି ସେ ଯୋଉ କ୍ଷୀର ଆଉ ଛାଡ କ୍ଷୀର। ଗାଈକି ବିକି ଦଉଚୁ ସିଏ ହଁ ସେଠୁ ହଁ ମାନେ ଗୋଟେ ଫ୍ୟାକ୍ଟରିରେ ଗାଈ ରହିଲେ ସେ ଠୁ କ୍ଷୀର ଇଏ କରୁଛନ୍ତି କିନ୍ତୁ ବାଟରୁ ଆଇଲା ବେଳକୁ ସେ କ୍ଷୀର ପ୍ୟା କେଟ ଦ୍ଵାରା କଣ ହଉଛି ସେଇଟା ଜାଣିଛନ୍ତି କି ଗୋଟେ। ପ୍ୟାକେଟ ରୁ ଦିଟା କ୍ଷୀର ବାହାର କରିଦଉଛନ୍ତି ତା ଦେହରୁ ପୁଣି ପାଣି, କେମିକାଲ ଦିଆ ହେଇକି। ଗୋଟେ ଜିନିଷ ହଉଛି ଆମ ଘରେ କ୍ଷୀର ଗୁ ଅତି ବେଶୀ ଗୁ ଚବିଶ ଘଣ୍ଟା ରୁହେ ମାନେ ସେଇ କ୍ଷୀର ମାନେ ଫ୍ୟାକ୍ଟ୍ରିରୁୁ ଆସୁଛି। ସେଇ କ୍ଷୀର ତିନି ଦିନି ରହୁଛି କେମିତି।
ହୁଁ ସେଇପା ତିନ ଦିନି ରଖିକି ହିଁ ସେ ଇଏ କରୁଚନ୍ତି ତ ଲୋକଙ୍କ ଦେହ କଣ ପାଇଁ ଖରାପ ହଉ ଚେଇଥିପାଇଁ ଏଇ ସିଏ ଉଁ ସିଏ କଁ କରୁଚନ୍ତି ନା ସେ ମାନେ କଣ ଯୋଉ କ୍ଷୀର ଟା ଆମର ଦରକାର ସେଇ କ୍ଷୀର ଆମେ ପାଉନେ। ଆମେ ପାଉଚେ ତିନି ଚାରି ଦିନ ର ୱେଷ୍ଟେଜ କ୍ଷୀର। ତ ତାକୁ ପିଇଲା ମାନେ ଆମ ଦେହ ଖରାପ ହଉଚି।
ହଁ।
ବୁଝିପାଇଲୁ ନା ନାଇଁ
ହଁ କିନ୍ତୁ ଆଜିକାଲିିକା ଯୁଗରେ ଲୋକଙ୍କୁ କିଏ ବୁଝେଇବ ଆଜିକାଲି
ନାଁ।
ବହୁତ ସୂକ୍ଷ୍ମ ହେଇଗଲେଣି କେହି ମାନେ କ
ସେ ନିଜେ ନିଜ ଗୋଡରେ ନ ଠିଆ ହେଇକି ନିଜେ କେମିତି ଆ ଧୀରେ ସୁସ୍ଥେ କାମ ନ କରିକି ସେ ଚାହୁଁଛନ୍ତି କଣ ନା କେମିତି ମୁଁ କିଛି କରିବିନି ମୋ ଗୋଡ଼ ତଳକୁ ଏ କାମ ଟା ହେଇଚି।
ହଁ ଆ ଆଗୁରୁ ତ ଲୋକ ଶିଳପୁଆରେ ମସଲା ବାଟୁଥିଲି ଚ କିିରେ ଇଏ କହୁଥିଲେ